ନମସ୍କାର। ଆପଣ କଣ ଏମତି କଥା ହଉନାହାନ୍ତି।
ନାଇଁ ନାଇଁ ଆପଣଙ୍କ ଆବାଜ ମୋତେ ଆସୁନଥିଲା।
ଆଚ୍ଛା ମୋର ଯୋଉ ସ୍ୱର ନାଇଁ ନା। ଏଠି ବର୍ତ୍ତମାନ ଟିକେ ବର୍ଷା ବର୍ଷା ବହୁତ ହେଇଛି ତ। ଯାହାଫଳରେ ଟିକେ ନେଟୱାର୍କର ଅସୁବିଧା ହେଉଛି ଆଉ। ଆଉ ଆପଣ କେମିତି ଅବେଳା ରେ ଆଜି କଲ କରିଦେଇଛନ୍ତି। ମଧ୍ୟାହ୍ନ ସ
ନାଇଁ କଲ୍ କରିଥୁଲୁ। କଲ୍ କଲି କଣ ଟିକେ ଆପଣ ତ ଜାଣିଥିବେ ଟିକେ କାମ ପଇଲା ଆଉ କାମ ପଇଲେ ସମସ୍ତେ ସବୁ ଲୋକ ମନେ ପକାନ୍ତି ଆଉ। ଖରାପ ଭାବିନି ଟିକେ କାମ ପଇିଲା ବୋଲି କଲ୍ କଲି ଆଉ।
ନାଇଁ ସେଇ ଆଉ ଆପଣ ଦିନେ ନାହିଁ କାଳେ ନାହିଁ ମାନେ କଲ୍ ଯଦି କରନ୍ତି ଆଗେ ଟିକେ ପରମିସନ୍ ଯେଉଁ ସରି ଆଜ୍ଞା ଅନୁମତି ଟିକେ ନିଅନ୍ତି ଆଉ ଆଉ କୁହନ୍ତୁ କୁହନ୍ତୁ କୁହନ୍ତୁ। କଣ କିଛି ମୋ ଦ୍ଵାରା ଯଦି ସମ୍ଭବ ହେଇଥିବ ଆଜ୍ଞା।
କଣ ଆଜି ଖାଇଲେ।
ଆଜି ବର୍ତ୍ତମାନ ଆଜି ଟିକେ ଯେହେତୁ ବୁଧବାର ହେଇଛି ମୁଁ ଟିକେ ନିରାମିଷି ତ ଖାଦ୍ୟ ଖାଏ ତ ଆମର ଯେହେତୁ ଘରେ ଆମିଷ ଖାଦ୍ୟ ହେଇଛି। ତ ସେଥିପାଇଁ ମୁଁ ଟିକେ ଆମର ଜାଣିଛ ନା ଓଡିଆ ମାନଙ୍କର ପଖାଳ ହଉଛି ପୁରା ଭଲ ତ ମୁଁ ଟିକେ ଆଜି ପଖାଳ ଆଉ ପୋଟଳ ଆଳୁ ଭଜା ଆଳୁ ଭର୍ତ୍ତା ଆଉ ବାଦାମୀ ଚୁରା ଆଉ ବଢ଼ି ଚୁରା ଆଉ କାକୁଡ଼ି ଟମାଟର ଝୋଳ। ଦହି ପଖାଳ କରି ଖାଇଛି ବୁଝିପାଇଲେ ନା ମାନେ ଜାଣନ୍ତୁ ଆମ ଓ
ଆଚ୍ଛା ଏଇ ଯୋଉ ଆମର ପଖାଳ ଟା କେମିତି ପ୍ରସ୍ତୁତ କରାଯାଏ ଟିକେ କହିବେ କି
ଦହି ପାଖାଳ।
ହଁ।
ନା ଏମିତି ସାଧାରଣ ପଖାଳ।
ନାଇଁ ପଖାଳ ଯୋଉ ପଖାଳ ଟା ଭଲ ଲାଗେ ସାଧାରଣ ପଖାଳ ହଉ କି ଦହି ପଖାଳ ହଉ କୋଉଟା ଭଲ ଆଉ କେମତି।
ହଁ ମାନେ ସାଧାରଣ ପଖାଳ ତ ଭାତ ବସେଇ କିଣି ଭାତର ଦୁଇ ତିନି ଘଣ୍ଟା ସମୟ ପରେ ପଖାଳେଇକି ଦିଅନ୍ତି ପାଣି ପୁରେଇ ପଖାଳନ୍ତି ସେଇଟା ଆମର ମାନେ ସେ ସାଧାରଣ ପଖାଳ ହଉଛି ଦହି ପଖାଳ ଟା ଆମର ଏମିତି ହୁଏ କି ବର୍ତମାନ ଖରା ଦିନ ଚାଲିଥିଲା। ତ ଦେଖନ୍ତୁ ମସଲା ଯୁକ୍ତ ଖାଦ୍ୟ ଖଲେ ବହୁତ ଦେହ ସାରା ରୋଗ ମାନେ ହଉଛି ଏବେ ତ ସମସ୍ତଙ୍କ ଦେହରେ କିଛି ନା କିଛି ରୋଗ ରହୁଛି ତ ସେଥିପାଇଁ ଆମେ ଟିକେ ଦହି ପଖାଳ ର ବ୍ୟବସ୍ଥା ନେଇଛୁ ଯେ ଏଥିପାଇଁ ମାନେ ରାନ୍ଧିବାର ଆଜି ତ ବର୍ତମାନ ଭାତ ରନ୍ଧା ହେଇଛି ନା ଆଜି ଦିନ ଦଶଟା ରେ ରନ୍ଧା ହେଇଛି ମାନେ ଆମେ ମଧ୍ୟାହ୍ନ ସମୟଳେ ଭାତରେ ପାଣି ପୁରରେଇକି ପଖାଳି ଦଉଛୁ। ହେରା ଗୋଟେ ରାତି ସେମିତି ତାକୁ ମାନେ ଛଡ଼ାଯାଉଛି ଯେଉଁଟାକି ଆମର ବାସିରେ ଯାଉଛି। ତା ପରଦିନ ଭାତକୁ ଆଣିକି ଦହି ତ ବଜାରରେ ମିଳୁଥିବ ଆଉ ଘରେ ବି କିଛି ଦହି କରୁଛନ୍ତି ଯୋଉଟା କୁ ଯୋଉ ସେଥିରେ ଚାହିଁଲେ ବି ଦହି ପଖାଳ କରିପାରିବ ପ୍ରଥମେ କଢେଇ ବସେଇକିନି ଏଁ ଏଁ ଟିକେ ତେଲ ଆଉ ଜିରା ଆଉ ନହେଲେ ଫୁଟଣ ତା ସହିତ କିଛି ବୃଷଙ୍କ ପ ତ୍ର ଦେଇକିନି ଦହିକି ପକେଇକି ଏମିତିକି ଦହିକି କରି ସେଇ ଦହି ଗୁଡାକୁ ନେଇ ପଖାଳ ରେ କରି ଖାଇପାରିବ। ଦହି ପଖାଳ ଖାଇଲେ ଏତିକି ଟିକେ ଭଲ ଯେ ପଖାଳ ସହିତ ତୋରାଣଟା ଖାଇ ଖାଇଲେ ବହୁତ ମାନେ ଏଁ ପୁରା ଶକ୍ତି ମିଳୁଛି ଯେମିତି ଆମର ଏଁ ମାନେ କାମ କରିବା ପାଇଁ ପୁରା ବହୁତ ଇଚ୍ଛା ହଉଛି ଆଉ ଦେଖୁନାହାନ୍ତି ମାନେ ଯେତେ- ଶାକ୍ତି ଶାଳୀ ଖାଦ୍ୟ ଖାଇଲେ ହିଁ ହବ ଆଉ ଆପଣଙ୍କର କଣ ଆପଣ ବେଶୀ ପଖାଳ ଖାଆନ୍ତି ନା ଏମିତି
ନାଇଁ ନାଇଁ ପଖାଳୁ ତ ମୁଁ ଖାଏ ଏମିତି ମଝିରେ ମଝିରେ କେତେବେଳେ ଖାଏ ଆଉ ବେଶୀ ତ ମୁଁ ରୁଟି ହିଁ ଖାଏ। ପଖାଳ ଯାହା ହଉ ଆପଣ ଆଜି ମତେ ବତେଇଲେ ପଖାଳରେ ଏତେ ସବୁ ଫାଇଦା ଅଛି ମୁଁ ଘରେ କହିବି ମୋ ପାଇଁ ସବୁବେଳେ ପଖାଳ ପ୍ରସ୍ତୁତ କରିବା ପାଇଁ। ଆଉ ପଖାଳ ସହିତ କଣ କଣ ଖାଇଲେ ଭଲ ଲାଗେ ଟିକିେ ଯଦି ଜଣେଇଦିଏ ଆଉ ଟିକେ ଭଲ ହୁଅନ୍ତା।
ପଖାଳ ସହିତ ଆପଣ ଦେଖନ୍ତୁ ଆପଣ ଚାହିଁଲେ ପଖାଳ ସହିତ କିଛି ପ୍ରକାର ଭଜାର ବି ଖାଇପାରିବେ ଯେମିତି ଆମର କ ରହୁଚି ଆଳୁ କୋବି ହଉ କି ଆଳୁ ଭେଣ୍ଡି ହଉ ଆଳୁ ପୋଟଳ ହଉ ଆଉ ସବୁଠାରୁ ମାନେ ବହୁତ ଭଲ ହଉଚି ଯିଏ କିି ଆମର ହଉଛି ଆଳୁ ସିଝେଇଦବ ଆଳୁ ସିଝେଇ ଦେଇକିଣି ଚଟକିଣି ତା ଦେ ପିଆଜ ରସୁଣ ଦେଇକି କରିକିଣି ଖାଇପାରିବ ଆଳୁ ଭର୍ତ୍ତା। ତା ସହିତ ଏବେ ଯୋଉ ଆମ୍ବର ଆ ଆଚାର ବି ହଉଚି ଆମ୍ବ ଆଚାର ବି ଖାଇପାରିବେ ମାନେ ଆ ଆପଣ ଯେମିତି ଚାହିଁବେ ପଖାଳକୁ ସେଇ ଟାଇପ୍ ର ସେଇ ର ଖାଇପାରିବେ। ବୁଝିପାରିଲେ ତ ଖାଇବା ପ୍ରତି ଟିକ୍
କହନ୍ତି କି ଯୋଉ ବଦ ହଜମି ଯୋଉ ଗ୍ୟାସ୍ କହନ୍ତି ସେଇଟା ହେଲେ ପଖାଳ ଡାକ୍ତର ମାନେ ତ କହନ୍ତି କି ଖାଇବା ପାଇଁ ତ ମୋ କହିବା କଥା ଗୋଟେ ଲୋକ ଯଦି ଚାହିଁବ ଜଣେ ବାହାରେ କାମ କରୁଚିସ୍। ଶ୍ରମିକ ବହୁତ୍ ଅଧିକା କାମ କରୁଚି ସେ ତିନୋଟି ଟାଇମ୍ କଣ ତିନି ସମୟରେ ଖାଇପାରିବ ପଖାଳ?
ଶୁଣନ୍ତୁ ପଖାଳ ଯେତିକି ଭଲ ମାନେ ଦେଖନ୍ତୁ ସବୁ ଦିନିସରେ ଭଲ ଗୁଣ ଅଛି। ଖରାପ ଗୁଣ ବି ଅଛି। ଆମେ ଯଦି ନିଜର ମା ମାତ୍ରାକୁୁ ଅଧିକ ମାତ୍ରା ଆମେ ଉପଯୋଗ କରିବା ତ ସେଇଟା ଆମର ଖରାପରେ ଯିବ। ବର୍ତ୍ତମାନ ଦେଖନ୍ତୁ ଯେହେତୁ ଆପଣ ଦେଖନ୍ତୁ ଥଣ୍ଡା ପଖାଳ ଭଲ ତ ଆପଣଙ୍କୁ ବର୍ତ୍ତମାନ ଥଣ୍ଡା ଜ୍ୟର ହେଇଚି ଆପଣ ଯଦି ସେଇ ସମୟରେ ପଖାଳ ଖାଇବେ ଆପଣଙ୍କ ଦେହ ବହୁତ୍ ଖରାପ ହବ ବୁଝିପାରିଲେ? ତ ଆପଣ ଆପଣ ଖାଆନ୍ତୁ ଯଦି ବର୍ତ୍ତମାନ ଆପଣଙ୍କର ପେଟ କଣ ହଉଚି ପେଟରେ ମାନେ ବହୁତ୍ ସାରା ପେଟର ଯନ୍ତ୍ରଣା ପାଉଚନ୍ତି ତ ଆପଣ ଯେମିତି ଦେଖନ୍ତୁ ଝାଡ଼ା ବା ତେ ହେଲେ ବି ପଖାଳ ଖାଇଲେ ସେ ହଜମ ହଉନି। ତ ବର୍ତ୍ତମାନେ ସୁବିଧା ଦେଖିକିନି ଆଉ ସବୁ ଜିନିଷରେ ବି କି କିଛିଟା କିଛି ମାତ୍ରା ଥାଏ ମାନେ ମାତ୍ରାକୁ ଯଦି ଆପଣ ଅଧିକ ନବ ତ ସିଏ ଖରାପ୍ ହବ କିନ୍ତୁ ଏତିକି ଆପଣ ଯୋଉ କହିଲେ ବଦ ହଜମି ହେଲେ ଏଇ ପଖାଳ ଖାଇଲେ ଟିକେ ଇଏ ହୁଏ ଯଦି ଦେଖିବେ ନାଁ ପଖାଳ ଅପେକ୍ଷା ତାଙ୍କ ତୋରାଣି ବି ଯଦି ନେଇ ପିଇ ପାରିବ ନାଁ ବହୁତ୍ ଉପକାର ଲାଗିବ।
ଆଚ୍ଛା ଆଚ୍ଛା ଆଜ୍ଞା ଯାହା ହଉ ପଖାଳ ରେ ଏତେ ସବୁ ଗୁଣ ଅଛି ମୁଁ ଆଉ ଜାଣିନଥିଲି।
ଅଖାଳର ବହୁତ୍ ସାରା ଗୁଣ ଅଛି ଦେଖନ୍ତୁ ହଁ କୁହନ୍ତୁ।
ଏ କୁହନ୍ତୁ ଆପଣ କଣ କହୁଥିଲେ?
ଏ ବର୍ତ୍ତମାନ ଦେଖନ୍ତୁ ଆମର ମାନେ ଏବେ ତ ଅ ନୁହେଁ ଯେ ଆମେ ସମସ୍ତେ ମଧ୍ୟବିତ୍ତ ଲୋକ ମାନେ ପଖାଳ ଗୋଟେ ଜିନିଷ ତାକୁ ବଡ ଲୋକ ବି ଖାଇପାରିବେ ମଧ୍ୟବିତ୍ତ ଲୋକ ବି ଖାଇପାରିବେ ଗରିବ ଲୋକ ବି ଖାଇ ପାରିବେ ଯି ଯୋଉମାନଙ୍କ ପାଖରେ ବି ବିଲକୁଲ ଖାଇବାକୁ ନାହିଁ ତ ସେମାନେ ବି ଖାଇ ପାରିବେ ବୁଝିପାଇଲେ ନାଁ ତ ପଖାଳ ର ସାମାନ୍ୟ ଗୋଟେ ଆଳୁ ହେଲେ ବି କିମ୍ବା ଲେମ୍ବୁ ଲଙ୍କା ହେଲେ ବି ଜଣେ ମଣିଷ ଖାଇକିନି ତା ଗୁଜୁରାଣ ମେଣ୍ଟେଇ ପାରୁଛନ୍ତି। ତ ସେଥିପାଇଁ ପଖାଳ ଯେହେତୁ ଓଡିଆ ବୋହୁତ୍ ଭଲ ବଢିଆ ଆଉ। ଆଉ ଆପଣ ବଧେ ବେଶୀ ପଖାଳ ଖାଆନ୍ତିନି ନହେଲେ
ନାଇଁ ନାଇଁ ମୁଁ ଖାଆନ୍ତିନି। ନା ପଖାଳରେ ମୁ ଏତେ ଅଭିଜ୍ଞତାହିଁ ମାନେ ବେଳେ ବେଳେ ଯଦି କି କି ପ୍ରସ୍ତୁତ ନଥାଏ ତ ଭାତରେ ପାଣି ପୁରେଇକି ପକି ପଖାଳ ବନେଇକି ଖାଇ ଦିଏ। କିନ୍ତୁ ପଖାଳ ବେଶୀ ଖାଏନି ମୁଁ। ଆଚ୍ଛା ଆପଣ ଆଉ ଆଉ କଣ କଣ ଖାଆନ୍ତି ନିୟମିତ ଭାବରେ?
ଆପଣ ଯୋଉ ଗୋଟେ କୋଶ୍ଚିନ୍ ମାନେ ଗୋଟେ ପ୍ରଶ୍ନ ମୋତେ ପଚାରିଥିଲେ ଯେ ଦିନରେ ତିନି ତିନି ମାନେ ତିନି ତୃତୀୟ ପହର ପ୍ରଥମ ତୃତୀୟ ପହ ତୃତୀୟ ପହର ଯାଇ ଖାଇଲେ ଏ ପଖାଳଟା ଭଲ ନାହିଁ ଦେଖନ୍ତୁ ପଖାଳଟା ଆପଣ ଯଦି ସକାଳେ ଖାଇପାରନ୍ତୁ ମାନେ ଖରା ଦିନ କଥା କହୁଛି ଦଶଟା ବେଳେ ଖାଇପାରନ୍ତୁ ଯଦି ନହଲେ ରାତିରେ ସଜ ପଖାଳ ଗୋଟେ ପଖାଳ ଦୁଇ ଏ ଥାଏ। ଆଉ ଥରେ ମାନେ ଭାତକୁ ଯଦି ପଖାଳିଥିବେ ସେ ରା ରାତିରେ ଖାଇବେ ତ ସେଦିନ ଥଣ୍ଡା ର ଏତେ କିଛି ଆଶଙ୍କା ରହିନଥାଏ। ଯେହେତୁ ବାସି ହେଇଗଲେ ଥଣ୍ଡା ହୁଏ। ନୁହେଁ ଯେ ସବୁ ସମୟରେ, କିଛି କିଛି ସମୟରେ ଯେହେତୁ ଯେତେବେଳେ ଆମର ବ ସେଇଟ ବ ମାନେ ଦେଖିକିନା ଯେମିତି ଆମର ଜୋର ହେଇଛି ଅଧିକ ଦେହ ତାତି ଥିବ ନା। ସେଇ ସମୟରେ ଆମେ ପଖାଳା ଖାଇବାଟା ଅନୁଚିତ୍। ଆପଣ ବୋଧେ ବୋହୁତ୍ ସାରା ମୁଁ ଶୁଣିଥିଲି ଆପଣ ମାନେ ବେଶୀ ପସନ୍ଦ କରୁଛନ୍ତି ଯେଉଁ ମଇଦାରେ ତିଆରି ହୋଇଇଥିବା ଯେଉଁ ଆମର ଅ ମ୍ୟାଗି କଣ ଖାଉଛନ୍ତି ମୁଁ ଶୁଣିବାକୁ ପାଇଲି। ଆପଣ ସେଗୁା କାଇହିଁକି ଖାଉଛନ୍ତି?
ନାଇଁ ନାଇଁ ସେଟା ଆକ୍ଚୁଆଲି ଦେଖନ୍ତୁ କଥା କଣ କି ସବୁ ଜିନିଷ ତ ଆମେ ଘରେ ପ୍ରସ୍ତୁତ କରି ଖାଇଲେ ତ ରୁଚିିବନି ନା ମୁଁ ଟିକେ ବାହାର ଖାଦ୍ୟକୁ ମୁଁ ଅଧିକା ପସନ୍ଦ କରେ। ଯେହେତୁ ମତେ ଘର ଖାଦ୍ୟ ଏତେ ଲୁଚେନି, ତ ମୁଁ ବାହାର ଖାଦ୍ୟ ପସନ୍ଦ କରେ। ତାପରେ ମୁ ବାହାରେ ବି ବେଶୀ ସମୟ ରହୁଛି। ଘରେ ଟିକେ କମ ସମୟ ରହୁଛି। ତ ବାହାରେ ଘରେ ରହିଲେ କଣ ଘରେ ହୁଁ ପ୍ରସ୍ତୁତ କରି ସମସ୍ତେ ଦେଇଦେବି କିନ୍ତୁ ବାହାରେ ରହିଲେ ଆ-ଆମେ କଣ କରିବା ଯାହା ବିି ହେଲେ ବାହାରୁ କିଣିକି ହିଁ ଖାଇବା ନା। ତ ଆମ ପାଖରେ ଆଉ କିଛି ମ୍ୟାଡ଼ାମ ଉପାୟ ନାହିଁ କି ମାନେ ଭଲ ଖାଦ୍ୟ ହଉ କି ସୁଷମ ଖାଦ୍ୟ ଖାଇବା ପାଇଁ ତେଣୁକରି ଆମେ ବଜାରରେ ଯାହା ମିଳେ କିଣିକି ଖାଇଦଉ। ଆମେ ଆଉ ଦେଖୁନା ସେଠି କୋଉ ତେଲ ଚେଆରି ହଉଛି କି ମଇଦା କି କଣ ଭଲ ଖାଦ୍ୟ କୋଉଟା ଖରାପ ଖାଦ୍ୟ କୋଉଟା ଆମେ ଆଉ ଦେଖି ପାରୁନା ମ୍ୟାଡମ୍।
ଆଚ୍ଛା ନାଇଁ ଆପଣ ତାହେଲେ ଏଇ ପଖାଳ ବିଷୟରେ ଜାଣିବା ପାଇଁ ମତେ ଆଜି ମୋ ସହିତ କଥା କଥା ପାଇଁ ଇଚଛା ପ୍ରକାଶ କରୁଛନ୍ତି ନା ଆଉ କିଛି?
ସେପ ନାଇଁ ଏଇଥିପାଇଁ ଯେଉଁ ମୋର ବନ୍ଧୁ ଜଣ ଦେଖାହଲେ ସେ କହିଲେ ଆଉ ତୁମର ତ ଯୋଉ ବଦ ଜମି ଅଛି ତ ମୁଁ ତଙ୍କୁକୁ କହିଥିଲି ଡାକ୍ତର ପରାମର୍ଶ ପାଇଁ ସେ କଲେ ନାଇଁ ଆମେ ଘର ଚ ତମେ କଣ କର ଯଦି ଘର ଚିକିତ୍ସ ଭଲ ନହେଲା ତାହେଲେ ଆପଣ ଡାକ୍ତରଙ୍କୁ ପରାମର୍ଶ କରିବେ। ତ ମୁଁ କହିଲି ଘର ଚିକିତ୍ସା କଣ? ନା ସେ ମତେ କହିଲେ କି ତ ବାହାରେ ଏଇ ଯୋଉ ତେଲ ଜଳଖିଆ ଡାକ ଖାଉଛ ବାହାର ମଇଦା ଖାଦ୍ୟ ହଉ କି ମିଠା ଖାଦ୍ୟ ସବୁ ଖାଉନି ପ୍ରଥ ସକାଳ ଖାଇ ସକାଳୁ ଘରୁ ଆସ। ବାହାରେ ସକାଳୁ ଖାଇବା ଟା ଖାଓ। ହ ତେଣୁକରି ମୁଁ
ହଁ ଆପଣଙ୍କର ମୋବାଇଲରେ କିଛି ମାନେ ଅସୁବିଧା ହେଇଛି ନା ଆପଣଙ୍କର ସ୍ୱରରେ ମାନେ ଆପଣଙ୍କର ଟିକେ ହିଁ ଟା ଟିକେ ମାନେ ଦୂରେଇକି ଯେମିତି ନ ଶୁ ଶୁଣା ହେଲାଳିଆ ହଉଛି ନା, ଟିକେ ଆପଣ ଧରିକି କଥା ହୁଅନ୍ତୁ।
ହଁ, ମୁଁ ମୋବାଇଲ ଧରିକି ହିଁ କଥା ହଉଛି। ଏବେ ଠିକ୍ ଠାକ୍ ଶୁଖୁଛି?
ଆଜ୍ଞା। ମଝିରେ ଟିକେ ମାନେ ଇ ଆପଣଙ୍କ ଏରେ ଏଧେ ବର୍ଷା ହଉଛି ନା କଣ?
ହଁ ବର୍ଷା ଏପଟେ ହେଇଥିଲା। ସକାଳୁ ହେଇଛି ଆଜ୍ଞା, ଆଜ୍ଞା।
ହଁ ଏଇଠୁ ଆପଣଙ୍କଠୁ ଆମ ଘରଠୁ ମାତ୍ର ଦୂରତା ପାଞ୍ଚ। କିଲୋମିଟରର ନା। ତ ସେଠି ଏଠି ହଉଛି ମାନ ସେଠି ବୋଧେ ହଉଥିବ ପ୍ରବଳ ଆଉ। ସେଥିପାଇଁ ଆପଣଙ୍କର କଥା କିଛି ଇଏ ଅବାଗିଆ ଶୁଭାଯାଉଛି। ହଉ ଠିକ ଅଛି କାମ କରନ୍ତୁ ଏବେ ଯଦି ବର୍ଷ ସେ ହଉଛି ନା, ବର୍ଷା ଟାଇମ ରେ ବି କଥାବାର୍ତ୍ତା ଠିକ ନୁହଁ। ଆପଣ ଟିକେ ନହେଲେ କେତେବେଳେ ଅନ୍ୟ ସମୟରେ କଥା ହେଇପାରିଲେ ହବ ଆଉ ନା।
ଠିକ ଅଛି ଠିକ ଅଛି ବର୍ତ୍ତମାନ ନାଇଁ, ନାଇଁ, ନାଇଁ ବର୍ତ୍ତମାନ ବି ବଜ୍ରପାତ ହଉଛି ବହୁତ ଜୋରରେ। ତ ଏଇ ସମୟରେ ବି ଉ ମୋବାଇଲ ବ୍ୟବହାର କରିବା କଥା ନୁହଁ କି କଥା ହବା କଥା ନୁହଁ ଫୋନରେ। ତ ଠିକ କଥା କହିଲେ ଆପଣ ଆମେ କେତେବେଳେ ଫାଙ୍କା ଦେଖି ନହେଲେ ବର୍ଷା କମୁ ପାଖରେ ତ ଆପଣ ରହୁଛନ୍ତି। ହବ ଯଦି ମୁଁ କେତେବେଳେ - ପଳେଇବୁ ନହେଲେ ଆପଣଙ୍କ ଘରକୁ ଆପଣଙ୍କୁ ଦେଖା କରିବାକୁ। ଆମେ ଆହୁରି କିଛି ଭଲ ଭଲ ଜିନିଷ ବିଷୟରେ କଥା ହବା କିଛି ନୂଆ ଜିନିଷ ଜାଣିବା ଯେମିତି କିି ମୁଁ ଆପଣଙ୍କୁ କଲ୍ କଲି ଆପଣ ଅଛି ଗୋଟେ ଏତେ କେତେ ବଡ ଜିନିଷ ଜଣେଇଲେ ମତେ। ଜଣିକି ବହୁତ୍
ଆଜ୍ଞା, ଆଚ୍ଛା ମତେ ବି ବହୁତ ଖୁସି ଲାଗିଲା ଯେ ଯ ମୋତେ ବହୁତ ଖୁସି ଲାଗିଲା ଯେ, ଯିଏ ଆମ ଓଡ଼ିଆର ଗୋଟେ ମାନେ ସବୁଠୁ ମୂଲ୍ୟବାନ ଖାଦ୍ୟ ଉପରେ କିଛି ବିଷୟରେ ବୁଝିବା। ପାଇଁ କରିଥିଲେ ଆଉ ଠିକ ଅଛି ମୁଁ ଆପଣଙ୍କ ସହିତ ପରେ କଥା ହେଇବି।
ଠିକ୍ ଅଛି ହଁ ଆଜ୍ଞା। ରହିଲି ଆଜ୍ଞା, ନମସ୍କାର।
ଆଜ୍ଞା, ଆଜ୍ଞା।